ହାଲୋ ଅଁ ଶୁଭୁଚି ଆପଣ
ଆଜ୍ଞା ଆପଣଙ୍କୁ ଶୁବୁଚି ଆଜ୍ଞା ଆପଣଙ୍କୁ ଶୁବୁଚି?
ହଁ।
ଆଉ ଆପଣଙ୍କ ନାମ କଣ?
ପପୁ।
ମୁଁ ଖାଇକି ଆସିକି ବସିଥିଲି ଆଉ ଲଞ୍ଚ କରିକି ଆସିକି ଆଉ ଆପଣ?
ମୁଁ। ହଁ ମୁଁ ବି ଲଞ୍ଚ କଲି ଯେ ସେଥିରେ ମାଛ ଦେଲେ ଖାଇଲି। ଖାଲି ମାଛ ଟିକେ ଖାଇକି ପଳେଇ ଆସିଲି। ଭୋକ ବି ଆଉ ଟିକେ ଅଉଥିଲା ଆଉ ଟିକେ ବିରିୟାନୀ ଖାଇଦେଲି ଆ
ବିରିୟାନୀ ଆଚ୍ଛା ଆପଣ କଣ ଘରେ ରହୁଚନ୍ତି ନା ହଷ୍ଟେଲ?
ନାଇଁ ହଷ୍ଟେଲ୍ ଲେ।
ଆଚ୍ଛା ତ ଦିଟା ଜିନିଷ ଦେଇଥିଲେ ବିରିୟାନୀ ବି ଦେଇଥିଲେ ମାଛ ବି ଦେଇଥିଲେ?
ଦେଇଥିଲେ ଥୋଡିନା ଆମେ ମଗେଇଥିଲୁ ନା ଦେଇଥି ମଗେଇ ନଥିଲୁ ଜଷ୍ଟ୍ ଆଦି ଯାଇଥିଲା ତ ନେଇ ଆସତିଲା ଆଉ।
ଆଦି କିଏ ପୁଣି?
ଉୁଁ ପୋଟେ ସାଙ୍ଗଟେ।
ଓହୋ ଆଉ ଆପଣ କୋଉ ଆପଣଙ୍କ କ ମାନେ ହଷ୍ଟେଲ୍ କୋଉଠି?
ଆ ଏମିତି ମୁଁ ବିଟେକ୍ କରେ ତ ଏଥିଲାଗି ହଷ୍ଟେଲରେ ରୁଏ ଆଉ।
ତ ହଷ୍ଟେଲଟା କୋଉଠି? ମାନେ ଓଡିଶ୍
ଆପଣଙ୍କୁ କହିକି କଣ? ହଁ ଓଡିଶା ଓଡିଆରେ କଥା ହଉଚ ଓଡିଶା ଏବିନି କୁଆଡୁ ହେ
ତ କଣ ଜଣେ ଆଉଟ୍ ଅଫ୍ ଓଡ଼ିଶାରେ ପାଠ ପଢ଼ିପାରିବନି କି?
ଅଁ ଯେ ନା ଜଣେ କାହିଁ ବାହାରକୁ ଯିବ? ଆପଣଙ୍କ ନାଇଁ। ତାଡିବାନି ଆଉ କଁ କରିବା।
ଉଁ ହୋ।
ବୁଝିଲ ତମର ବାହାରକୁ ଛାଡନ୍ତି କି?
ନା ମତେ ବି ଦି ମତେ ଛାଡ଼ି ଦିଅନ୍ତି ଯେ ମୁଁ ଟିକେ ରହି ପାରିବିନି ଆଉ ତ ମୁଁ ଗଲିନି ଆଉ।
ଓହୋ।
ଉୁଁ।
ଯାଇଥାନ୍ତେ ନା।
ନା କିଏ ଯିବ ପୁଣି ଦେଖା ହେଇପାରିବେନି ଘର ସହିତ କିଏ ତେ ଯାଉଥୁବ ଭାବିକି ଗଲିନି ଆଉ।
ଇଚ୍ଛା ନାଇଁ ଏମିତିରେ କୋଉଠି ଘର ସହିଅ କଥା କରୁଚନ୍ତି।
ଉୁଁ।
ଏବେ ଏମିତିରେ ବି ଯୋଉଠି ଥିବେ ହେଠି କୋଉଠି ଘର ସହିତ ଦେଖା କରୁଥୁବେ କି?
ହଁ। ହେଇତ ପାରିବ ଦୂରରେ ରହିଲେ କମ୍ କମ୍ ଦିନରେ ବି ଯାଇପାରିବନି ସେ ଥିପାଇଁ ଆଉ।
ହଁ ହଁ ଅଁ ସେଇଟାବି କଥା। ଆପଣ କଁ ଖାଇତିଲେ?
ଆଉ ଆମର ତ ଆଜି ପୋ ଟଳ ଆଳୁ କଷା ଥିଲା। ତାପରେ ଭାତ, ଡାଲି କଷା ନା ରସା ଯାହାବି।
ଯ ଓହୋ।
ହ
ଖାଇିଲ ବହୁତ ନା ଅଳ୍ପ।
ନା ନା ବହୁତ ଖାଇ ଦେଇଛି ବହୁତ ଭଲ ଲାଗୁଥିଲା ତ।
ଓ ମେଞ୍ଚେ
ଆଉ ପୁଣି ମୋ ପାଖରେ ଆମ୍ବ ଥିଲା ତ ମୁଁ ସେଇଟା ନେଇକି ଯାଇଥିଲି ଆଉ।
କଣ ପାଚିବା ନା କଞ୍ଚା।
ଯୋଉଟା କଞ୍ଚା ଖାଇଲେ ଯୋଉ ଆମ୍ବ ଭଲ ଲାଗେ ତାକୁ କଣ କୁହନ୍ତ ତୁମ ଆଡେ।
କଞ୍ଚା ଆମ୍ବ।
ହୁଁ ସେ କଞ୍ଚା ସୁଆଦିଆ ଆମ୍ବ ଥିଲା।
କଞ୍ଚା ସୁଆଦିଆ ଆମ୍ବ ନା।
ହୁଁ ଆମଆଡେ ସେମିତି ଖାନ୍ତି।
ଲୁଣ ଲଗେଇକି ଖାଇଦେଲ।
ନା ସେଇଟା ଟିକେ ଟିକେ ପାଚି ଯାଇଥିଲା ତ ଲୁଣ ଲଗେଇବା ପାଇଁ ଆଉ ଏତେ ଦରକାର ପଡିଲାନି। ତ ସେମିତି ଖାଇଦେଲି ଆଉ।
ମୁଁ ଖଟା ଖାଇପାରେ।
ବହୁତ ଖାଇ ଦେଇେଇଥିବେ ଆପଣ।
ହଁ ପୁରା ପେ ପେଟ ମାନେ ମାନେ ତାପରେ ଖାଇକି ଆସିକି ପାଣି ପିଇ ଦେଇଛି ତ ପେଟ ବହୁତ ବଡ ବଡ ଲାଗୁଛି।
ବହୁତ।
ହୁଁ ଆଉ ଆପଣଙ୍କୁ ରୋଷେଇ କରି ଆସେ।
ଆରେ ନାଇଁ।
ତ ଶିଖନ୍ତୁ ଶିଖିବା କଥା।
ହଁ ଶିଖିବା କଥା ଯେ ଏବେ ବୟସ ବି ଏପଟ ସେପଟ ଦବାରେ ବି ହସ ତେଲେ ରହୁଚି ନା ହେଥିପାଇଁ।
ଆପଣ ରୋଷେଇ ଶିଖିଥିଲେ ସିନା ଆଗକୁ ଆପଣ କାହା କାମ ରେ ଆସିବେ।
ହଁ ଦେଖିବା ଯାହାକୁ ପସନ୍ଦ ଥିବ ସିଏ ରଖିବ ନହଲେ ଥୋଡ଼ିଖା କାମରେ ଆସିଲେ ହିଁ ଜଣେ ରଖିବ।
ହଁ ନହେଲେ ଆପଣଙ୍କୁ ହିଁ ଲାଷ୍ଟକୁ ଭୁକରେ ରହିବା ପାଇଁ ପଡିବ ନା।
ଆରେ। ଏମିତି ଥିଦି ଯାହାକୁ ପସନ୍ଦ ଥିବ ସେ ଖାନା ଟିକେ ବନେଇକି କଣ ଦେଇ ପାରିବନି କି।
ଆ ସେ ବି ତ ସେମିତି ଭାବୁଥିବ ନା କି ମତେ ଯଦି ସେ ପସନ୍ଦ କରୁଥିଲେ ମୋ ପାଇଁ କଣ ସେ ଖାନା ଶିଖ ଦେଖିବ ପାରିବନି କି।
ହଁ ସେଇଟା ମେଣ୍ଢାଡୋରି ଥଡିକି ପୁରା ଏମତି ଦେଖ ଜଣେ ମୁଁ ପୁଆ ଛୁଆଟା ତ ରୋଷେଇ ଛଡା ଆଉ ସବୁ ତ ହଁ ଗୋଟେ ଝିଅ ଟେ ଭାବିବ।
ତୁମେ ସେ ପୁଅଝିଅ ବାଲା।
ଏ ନାଇଁ ସେମିତି ନୁହଁ ମାନେ ମୁଁ କହୁଛି କି। ଗୋଟେ ପୁଅର ସବୁବେଳେ ମାନେ ମନରେ ଥାଇକି ତା। ସ୍ତ୍ରୀ ରୋଷେଇ କରିକି ଦବ ଖାଇବାକୁ।
ଗୋଟେ ଏମିତି ୟୁନିକ୍ ମାନେ ଟିକେ ଅଲଗା ଝିଅ ଥିବା ତା ମୁଣ୍ଡରେ। ବାକି ସବୁ କାମ କରିଦେବ ସେ ଖାଲି ରୋଷେଇ କରିପାରିବନି ତ ତା ପାଇଁ ଗୋଟେ ପୁଅ ଶିଖିବା କଥା ନା।
ହଁ ସେମିତି ଯଦି ପୁରା ତାକୁ ବସେଇକି ସବୁ ଅ କାମ କରେଦବ ଯେମିତି କି ସେ ବସେଇଥିବ କବ ଟିକେ ପାଣି ଗ୍ଲାସ ଆଣିକି ପିଆଇ ଦିଅ ସେ ହେଲେ ତ ସେ ଯେମିତି ହେଲେ ବି ରୋଷେଇ କରଦବ।
ମାନେ।
ମାନେ ପୁଅଟା ବସିକି ଫୋନ ଦେଖୁଥିବ। କହିବ ଟିକେ ପାଣି ଆଣିକି ପିଇଦବା ସେ ପାଣି ଆଣିକି ତା ଝିଅ ଟା ପିଇଦବ ତ କେମିତି ହେଲେ ବି କୁଅ ଟା ବି କରିଦବା ନା।
ନା ମୁଁ ଶୁଣିଥିଲି କୁଆଡେ ପୁଅ ମାନେ ଟିକେ ବେଶୀ କାମ କରିବା କଥା ହେଲେ। ପୁଅମାନେ ଖୁସ ରୁହନ୍ତି ଝିଅ ମାନଙ୍କ ସବୁ କଥା ମାନିକି ଟିକେ କାମ କରିଥି ପୁଅମାନେ ଜୀବନରେ ବହୁତ ସକ୍ସେସ୍ କରନ୍ତି।
ଓହୋ ସକ୍ସେସ୍ କରିବା ଆଉ ଆଉ ତମର ସିଆଡେ ଚାଷ ଫାସ ହୁଏ କି ନାଇଁ?
ହଁ।
ହଉ ଚାଷ ହୁଏ ତାହଲେ କି ଚାଷ କଣ ମାନେ ପନିପରିବା ନା ହ ଯୋଉ ଇଏ ହୁଏ ନା କଣ?
ସବୁ ଧାନ କପା ପନିପରିବା।
ତମେ କେବେ ବିଲକୁ ଯାଇଚ?
ହଁ।
ହୋଉ। ଆମର ବି ବହୁତ ହୁଏ। ଆମମାନଙ୍କ ସେଇ ଧାନ ହୁଏ ଆମ ଯାଜପୁର ରୋଡ ସାଇଟରେ। ଆଉ ଯୋଉ କୁଆଖିଆ ଗୋଟେ ଜାଗା ଅଛି ସେଠି। ଏ ମାନେ ଇଏ ହୁଏ ଆଉ ଯୋଉ କଣ କହିଲ ପନିପରିବା ଆଉ।
ଓହୋ ମାନେ ତୁମ ପଟେ ପନିପରିବା ହୁଏନି।
ନାଇଁ ଆମ ପଟେ ପନିବୁ କାରଣ ଆମର ବହୁତ ପାହାଡିଆ ଅଞ୍ଚଳ ନା ତ ସେ ମାନେ ଜମିରେ ପନି ପରିବା ହେଇପାରୁନି ଜଙ୍ଗଲ ନାଇଁ ପାହାଡିଆ।
ହୁଁ।
ପଥର ଏରିଆ ପାହାଡିଆ ବି ନୁହଁ ସେଇଟା ପଥର ଏରିଆ କହିପାରିବ ଆଉ।
ଓହୋ।
ମାଇନ୍ସ ଏରିଆ ମାଇନ୍ସ।
ହୁଁ।
ତମ ସିଆଡେ ବହୁତ
ଆଉ ପାଠ ପାଠ ପଢ଼ିବା କେମିତି ଚାଲିଛି?
ଓଢିଆ ବହୁତ ବଢିଆ ଚାଲୁଚି। ଏ ଡିଷ୍ଟରବ ହେଇଯାଉଛି କିଛି କିଛି ଡିଷ୍ଟ୍ରାକ୍ସନ ଅଛନ୍ତି। ବୁଝିଲ।
ନା।
ଓ ଆରେ ହଁ ତ ସେଇଟା ହେଇଯିବ ବେଳେ ବେଳେ ଠିକ ବି ହେଇଯାଏ ଏମ ନାଇକି ଠିକ ହୁଏ ନା ଠିକ ହେଇଯାଏ ଆଉ। ତମର।
କୁହ। ମୋର ଚାଲିଛି ଆଉ।
କେମିତି ମାନେ ପୁରା ବହୁତ ଭଲ ପଢନ୍ତି ନା କେମିତି କଣ ପଢନ୍ତି?
ମୁଁ ବହୁତ ଖରାପ ପଢ଼େ।
କଣ ପାଇଁ?
ମୋର ମୁଣ୍ଡ ନାଇଁ ଆଉ।
ହୁଂ ହୁଂ ହୁଂ ମୁଣ୍ଡ ନାଇଁ କଣ ଥାଏ?
ମାନେ ପଢେନି ମାନେ ମୁଁ ପାଠ ପଢେନି ମୁଁ ଟାଇମ ଦିଏନି ଆଉ।
ଓ ସେଇଆ କହିବେ ଅନ୍ୟ କାମରେ ସବୁ ବିଜି ରୁହନ୍ତି ଅନ୍ୟ କାମରେ ମୁଣ୍ଡ ପୁରାନ୍ତି ବୋଲି।
ଇଚ୍ଛା ହୁଏନି ପାଠ ପଢିବା ପାଇଁ ଆଉ।
ହଁ ହଁ ଅନ୍ୟ ସବୁ କାମ କଲେ ଇଚ୍ଛା କେମିତି ହବ ଯେ?
ହଁ। ତୁମର ବି ସେମିତି ହିଁ ଡିଷ୍ଟ୍ରାକ୍ଟ ହେଇଯାଉଥିବ କେହି କରୁନଥିବେ। ଆଉ ବହୁତ କିଛି ଇଛା ହଉଥିବ ତ।
ନା ନା ନା।
ଆଉ ତୁମ ଘରେ ସମେସ୍ତେ ଭଲ ଅଛନ୍ତି?
ହଁ ସମେସ୍ତେ ଭଲ। ତମର?
ଆମର ବି ଆଉ।
ଓ। ତ ତମେ କେବେ ଯାଜପୁର ଯାଇନା?
ନା ତ କଁ ହେଲା କିି କଣ ଫେମସ୍ ଅଛି ସେଠି?
ହେ କିଛି ଏମତି ଫେମସ୍ ଫେମସ୍ ନାହିଁ ମ ଏମତି ପଚାରିଦେଲି।
ଏମତି ନର୍ମାଲ୍ ଜାଗାଟା ନାଇଁ।
ହୁଁ।
ଏଭରେଜ୍।
ଆପଣ କୋଉଠି ରୁହନ୍ତି କୋଉ ମାନେ ପଢନ୍-
ମୁଁ ଏବେ ବା ଭୁବନେଶ୍ୱରରେ ପଢୁଚି।
ଓ ହୋ ହୋ।
ଆପଣ?
ଆପଣ
ମୁଁ ପଢୁଛି କଟକରେ।
ଆଚ୍ଛା। ତ ବାରବାଟୀ ଷ୍ଟାଡିୟମ୍ ଯାଇଚନ୍ତି?
ହଁ ବୋହୁତ ଥର ଯାଇଛି।
ଆଉ ଫର୍ଟ?
କ୍ରିକେଟ୍ ବି ଖେଳିଆ ଶିଖ୍ ଦେଖ୍ ଦେଖିଛନ୍ତି ନା ଶିଖିଛନ୍ତି ନା କଣ?
ମୁଁ?
ହୁଁ।
ହଁ ବେଳେ ବେଳେ ଦେଖି ଦିଏ ହେଲେ ଏତେ ବୁଝେନା ଆଉ।
ଓ ହୋ ହଁ କ୍ରିକେଟ୍ ଭଲ ଲାଗେନି। ବିରାଟ କୋହିଲିକୁ ଜାଣିଚନ୍ତି ବିରାଟ କୋହିଲ?
ହଁ ଜାଣିଛି।
ଆଉ ଏମ୍ ଏସ୍ ଧୋନି।
ହଁ ଜାଣିଛି।
ବି ବୋହୁତ ବଢିଆ ଲାଗନ୍ତି ନା?
ହଁ ପା।
ଆଉ ତମକୁ କିଏ ଭଲ ଲାଗେ?
ମତେ ସମସ୍ତେ ଆଉ କେହି ନେଇଁ।
ହଉ ହଉ ଆଉ ସ୍ମ୍ରିତି ମନ୍ଦନାକୁ ଜାଣିଚ ସ୍ମ୍ରି
ହଁ ତାକୁ ବୋହୁତ ଭଲ ଲାଗେ।
ଆଉ ହଁ ସେ ଝିଅ କ୍ରିକେଟରଟା।
ହୁଁ। ଆଉ ତୁମକୁ ଟ୍ରାଭେଲିଂ କରିବା ପସନ୍ଦ?
ହଁ। ଲଂଗ ଡ୍ରାଇଭ୍। ବୋହୁତ ବାଟ।
ଓ ବାଇକ୍ ନା କାର୍?
ହଁ ବାଇକ୍ ହେଲେ ବଡ ହେଲେ ବେଶୀ ଟାଇମ୍ ଉଁ କାର୍ ନବାଟା ପସନ୍ଦ କରିବି କାରଣ ଖରା ବୋହୁତ ଜୋରେ ହଉଚି। ଦେହ ଖରାପ ହେଇଯିବ ଟ୍ୟାନ୍ ଟ୍ୟାନ୍ ପଡିଯିବ।
ଆଚ୍ଛା।
ତମେ ଏବେ ତମକୁ କଣ ପସନ୍ଦ ନା ନାପସନ୍ଦ?
ବୁଲିବା ପସନ୍ଦ ନୂଆ ଜାଗା ଯିବା।
ଓ ଭଲ ଲାଗେ ନା।
ହୁଁ।
ସେଇୟା ଆଉ।
ଆଉ ଆଉଟ ଅଫ ଓଡିଶା ଫେମସ ଫେମସ କୋଉଠି ବୁଲିଚ?
ଆଁ ଉଁ ରାଉଲୁକେଲା।
ଆଉଟ ଅଫ ଓଡିଶା ମୁଁ ପ
ଓ ସରି ସରି ଆଉଟ ଅଫ ଓଡିଶା। ଆଉଟ ଅଫ ଓଡିଶା ତ ମୁଁ କେବେ ଯାଇନି।
ଆଚ୍ଛା ଓଡିଶାର କଣ କଣ ଏମିତି ବୋହୁତ ଫେମସ ବୁଲିଚ ଯୋଉଟା କି ତମେ ଗୋଟେ ନନ ଓଡିଆକୁ ସଜେଷ୍ଟ କରିବ।
ଧବଳେଶ୍ଵର ଜାଣିଚ ଧବଳେଶର।
ହଁ କଟକ ପାଖରେ ଗୋଟେ ମନ୍ଦିର ଅଛି।
ସେଇଠିକି ଯାଇଥିଲୁ ଥରେ ବୋହୁତ ବଢିଆ ଲାଗିଥିଲା।
ଓ ଆଉ।
ଆଉ ଏମିତି ପୁରି ବୋହୁତ ସାରା ଜାଗା ଅଛି। ତମେ ମାରିଦଉନା ନେଟ୍ ଟା ଆଜିକାଲି କାଇଁ ଅଛି। ସେଥିରେ ମାରିଦଅ ଜାଣିଦବ।
ମୁଁ ତୁମକୁ ମାନେ ଏମତି ଜେନେରାଲ ନଲେଜ ତୁମେ ଗୋଟେ ନନ ଓଡିଆଟେ ତୁମକୁ ଆସିକି ପଚାରିଲା କି କଣ କଣ ଅଛି ତୁମେ କଣ କଣ କହିବ କଣ କଣ ସଜେଷ୍ଟ
ଆପଣଙ୍କର ଟାଇମ୍ ହେଲାଣି ଆପଣ ଟିକେ ରଖନ୍ତୁ।
ହୋଉ ବାଏ।